ଆଉ କଣ ଖବର ଆଜି କେମିତି ମୋ କଥା ଆପଣଙ୍କର ମନେ ପଡିଗଲା।
ହଁ ମନେ ପଡିଗଲା କିଛି କାମ ନଥିଲା ମୁଁ କହିଲି ଟିକେ ଫୋନ କରିକି କଥା ହେଇଯିବି ଆଉ ଆପଣ ଏବେ କଣ କରୁଛନ୍ତି?
ନାଇଁ ମୁଁ ବସିକି ଏବେ ଗୋଟେ ମଜାଳିଆ କଥା ଟା ଭାବି ଭାବିକି ହସୁଥିଲି ସେ ମଜାଳିଆ କଥାଟା ଆ ଆପଣଙ୍କ ଉପରେ ହିଁ ଆପଣ ସେ କଥାଟା ଶୁଣିବାକୁ ଚାହିଁବେ?
ନା ମୁଁ ଶୁଣିବାକୁ ଚାହିଁବିନି।
ନାଇଁ ନାଇଁ ଶୁଣୁନାହାନ୍ତି ଦେଖନ୍ତୁ ଥରେ କଣ ହେଇଥିଲା ନା ମୁଁ ହଉଛି ଆମ ଉପର ଘରେ ଥିଲି। ତଳ ଘରେ ଆମର ଗୋଟେ ଛୋଟ ଛୁଆ ଟେ ରୁହେ। ସେ କଣ କରିଥିଲା ନା ତା ସେଏତୁ ସେ ଛୋଟ ପିଲା ଟା ତ ସେ ତା ମୁହଁରେ କଣ କରିଥିଲା ନା ହଉଛି ମୁଲତାନୀ ମାଟି ଯୋଉ ଲଗାନ୍ତି ସବୁ ଗୋରା ହବା ପାଇଁ ଆପଣ ଜାଣି ତ ମୁଲତାନୀ ମାଟି।
ହଁ ହଁ ମୁଁ ଜାଣିଛି ସେ ମୁଲତାନୀ ମାଟି।
ବାସ୍ ସେଇ ମୁଲତାନୀ ମାଟିକୁ ପୁରା ଭୂତ ଭଳିଆ ମୁହଁରେ ଆଖି ର ସେ ଯୋଉ ଆଖିର ପତାରେ ପୁରା କାନ ପାଖରେ ବେକର ଅଧା ଛାତି ଯାଏଁ ପ ପିଠିର ଅଧା ଯାଏଁ ସବୁ ଲଗେଇକି ବସିଛି। ମୁଁ ତାକୁ ହଠାତ୍ ଆସିକି ମୋ କାମରୁ ଦେଖିଦେଲା ବେଳକୁ ମୁଁ ପୁରା ଡରି କରିକି ଆଶ୍ଚର୍ଯ୍ୟ ହେଇଗଲି, ମୁଁ କହିଲି ତୁ ଏତେ ଛୋଟ ଛୁଆଟା ହେଇକି ତୁ ଏଇ ସବୁ ଜିନିଷ କଣ ପାଇଁ ବ୍ୟବହାର କରୁଛୁ, ଯଦି ତୁ ଚର୍ମରେ କିଛି ହୁଏ, ଏତିକି କହିକି ମୁଁ ଉପରକୁ ପଳେଇ ଆସିଲି। ଆପଣ ସେ କଥାଟା ଶୁଣିଥିବେ ତ ଶୁଣିଛନ୍ତି ନା?
ହଁ ମତେ ଆପଣ କେବେ ଗୋଟେ କହିଥିଲେ, ମୁଁ ସେ କଥା ଟା ଶୁଣିଛି। ଆଉ ମତେ ଯାହା ଲାଗୁଛି ସେ ଟିକେ କଳା ଥିଲା ତ ସେ ଟିକେ ଗୋରା ହବାକୁ ଚାହୁଁଥିଲା ଆଉ। ଆଉ ମୁଲତାନୀ ମାଟିର ବି କିଛି ମାନେ ସାଇଡ ଇଫେକ୍ଟ ନାଇଁ ସେଟାକୁ ଆପଣ ଲଗେଇ ବିି ପାରିବେ ମୁହଁରେ। ଆଉ ମୁଲତାନୀ ମାଟି ଲଗେଇଲେ ବି ଭଲ। ମୁଲତାନି ମାଟି ହଉ, ଯୋଉ ଅ ହଳଦୀକୁୁ ଯୋଉ ଭାଜିକି ଯୋଉ ପୁରା ପୋଡିକି ଲଗେଇଲେ ବି ସେଇଟା ବି ବହୁତ ଭଲ ସେଇ ସେଥିରେ ମହୁହୁ ସେଥିରେ ମହୁ ଆଉ ଯୋଉ ପକାନ୍ତି ଯୋଉ ମୁଲତାନୀ ମାଟି ଆଉ ଚନ୍ଦନ ପାଉଡର ମିଶେଇକି ଲ ନାଇ ନାହିଁ ସେଇଟା ବହୁତ ଭଲ। ଲଗେଇଲେ ତାର କିଛି ନାହିଁ, ଆଉ ଯୋଉ ଆପଣ ଯୋଉ ଖରାରେ ଯାଇ କି ଆପଣ ଯୋଉ କଳା ପଡି ଯାଉଛନ୍ତି? ସେଇଟା ଲଗେଇଲେ ଆପଣଙ୍କର ଯୋଉ କଳା ପଡିଯାଇଥିବ ଆପଣ ଆଗରୁ ଯେମିତି ଦେଖାଯାଉ ଯେମତି ଦେଖାହେବେ। ତାପରେ ଆଉ, ମୁଲତାନୀ ମାଟିରେ ମୁଁ ଏବେ ଗୋଟେ କାମଟେ କରିଛି। ସେଇଟା କଣ ଆମ ଜାଣିଛନ୍ତି?
ଆ କହୁନାହାନ୍ତି ଆପଣ ପୁଣି ମୁଲତାନୀ ମାଟିରେ କଣ କାମ କରୁଛନ୍ତି? ମାନେ ମୁଲତାନୀ ମାଟିର ଏତେ ଗୁଡ ବ୍ୟବହାର ଆପଣ ସବୁ କେମିତି ଜାଣିଲେ ମତେ ଟିକେ କହିଲେ କଣ ସବୁ କାମ କରିଛନ୍ତି?
ମୁଁ ମୁଲତାନି ମାଟିରେ ଗୋଟେ, ମାନେ ଯୋଉ ଆମେ ଯୋଉଟାକୁ ଖରାରେ ଯାଇକି କଳା ପଡିଗଲେ ଆମେ ଯୋଉଟାକୁ ଟ୍ୟାନ କହୁଛନ୍ତି ସେଇ ଟ୍ୟାନ ଟାକୁୁ ଛଡେଇବା ପାଇଁ ମୁଁ ଗୋଟେ ଏ ଘରେ ଗୋଟେ ସେ ମୁଲତାନୀ ମା ରେ ଗୋଟେ ଏ ଯୋଉ କରିଛି। ଅ ସାବୁନ ଟେ ସେଇଟା ହିଁ କହୁଛି। ସେଇ ମୁଲତାନୀ ମାଟି ଟାକୁ ଟିକେ ନେଇଯିବେ ତାପରେ ମାନେ ଆପଣଙ୍କ ଇଛା ଆପଣ ସେଇଟାକୁ ବଡ ଆଉ ମୋଟା ସାବୁନ ବି କରିପାରନ୍ତି। କି ଆପଣ ତାକୁ ପୁରା ଛୋଟ ବି କରିପାରନ୍ତି ସେଇ ଅନୁସାରେ ଆପଣ ନେବେ। ତାପରେ ସେଥିରେ ଚନ୍ଦନ ପାଉଡର ନେଇଯିବେ, ତାପରେ ଯୋଉ ଆ ଆଲୋଭେରା ତ ମୁଁ ନେଇନଥିଲି। ଆପଣ ଯୋଉ ଅ ଗୋଲାପ ଜଳ ଗୋଲାପ ଜଳ ବି ଟିକେ ନେଇଯିବେ ମାନେ ସେଇଟା ଦି ଚାମଚ ନେଇଯିବେ। ତାପରେ ଅ ଯୋଉ ମହୁ ବି ଗୋଟେ ଚାମଚ ତାପରେ ଯୋଉ ହଳଦୀ କୁ ଭାଜିକି, ପୁରା ଭାଜିବେ, ମାନେ ପୁରା ପୋଡିବେନି। ତାକୁ ଖାଲି ଟିକେ ନାକୁ କଳା ପଡିଗଲେ, ମାନେ ଟିକେ ବ୍ରାଉନ ହେଇଗଲେ ସେଇଟା ତାକୁ ଆଣିକି ସେଇଥିରେ ପକେଇଦେବେ। ତାପରେ ଆପଣ ଆପଣ ହଳଦୀ ଗୋଟେ ଚାମଚ ନେଇଯିବେ ତାପରେ ସେଥିରେ ଯୋଉ ତେଲ, ନଡିଆ ତେଲ ନଡିଆ ତେଲ ପକେଇକି ତାକୁ ଗୋଲ କରିଦେବେ। ତାପରେ ସେଇଥିରେ ଆପଣ ଯୋଉ ବଡି ୱାଶ କି ଆପଣ ଯୋଉ ସାମ୍ପୁ ଯଦି ସାମ୍ପୁ ବିରେ ବି କରିପାରିବେ। କିନ୍ତୁ ମୁଁ ସେଥିରେ ସାବୁନ କୁ ଯୋଉ ଛୋଟ ଛୋଟ କରିକି ପୁରା କାଟିକି ପକେଇଥିଲି। ତାପରେ ଆପଣଙ୍କ ଇଛା ଆପଣ ବଡିୱାସ କି ସାମ୍ପୁ କି ସାବୁନ ବି ନେଇ ପାରିବେ ତାପରେ ସେଇଟାକୁ ପୁରା ଗୋଳେଇ ସାରିଲା ପରେ ମୁ ଆପଣଙ୍କର ଯୋଉ ଅଛି ସାବୁନ ତିଆରି କରିବା ପାଇଁ ଯୋଉ ଅ ଯୋଉ ଗୋଟେ ଆକାରଟେ ଅଛି ଯୋଉମିତିକି ବରଫ ର ସବୁ ରୁହେ ସେମିତି ଗୋଟେ ଯନ୍ତ୍ରରେ ଆପଣ ତାକୁ ରଖି ପାରିବେ ନହେଲେ ଆପଣ ତାକୁ ସେଟା ତ ପୁରା ହାର୍ଡ ହେଇଥିବ। ମାନେ ଟିକେ ପଥର ମାନେ ଟିକେ ଯୋଉ ଟାଣ ଟାଣ ଟାଇପରେ ହେଇଥିବା ଅଧିକ ବହଳିଆ ବି ହେଇନଥିବ ଆପଣ ତାକୁ ମାନେ ଅଟା ଚକଡିଲେ ଯେମିତି ହୁଏ ସେମିତି ହିଁ ହୁଏ ଆଉ ଆପଣ ତାକୁ ଭଲରେ ମିଳେଇ ଦେଇ ଆପଣ ତାକୁ ହାତରେ ବି ତାକୁ ଆକାର ଦେଇପାରିବେ ତାପରେ ତାକୁ ଟିକେ ଫ୍ରିଜ ରେ ନେଇକି ରଖିଦେବେ ସେତା ଯେତେବେଳେ ହାର୍ଡ ହେଇଯିବ ଆପଣ ତା ଯେତେବେଳେ ଗାଧେଇବେ ସେତେବେଳେ ସେଟା ଲଗେଇକି ଗାଧେଇଲେ ଆପଣ ଯୋଉ ସବୁ ଟ୍ୟାାନ ହେଇଥିବ ସବୁତକ ବାହାରିଯିବ। ଆପଣ ଏଇଟା ଥରେ କରିକି କରିବାକୁ ଚାହିଁବେ? ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ। ଶୁଣନ୍ତୁ ଆପଣଙ୍କ ସେ ଯୋଉ ପ ପଙ୍ଖା ଟା ଲଗେଇଛନ୍ତି ଆପଣ ସେ ପଙ୍ଖା ଟା ଲଗାନ୍ତୁନି ଲଗାନ୍ତୁ କାହିଁକି ନା ପଙ୍ଖା ଟା ଲଗେଇଲେ ଏ ପଙ୍ଖା ଟା ପାଇଁ ମତେ ଟିକେ ଭଲ ଲାଗୁଛି ଆଉ ପଙ୍ଖାଟାରେ ବେଶୀ ଶବ୍ଦ ବି ହଉନି ଆପଣ କାହିଁ ହାଲୋ ହାଲୋ ହଉଥିଲେ ଆପଣଙ୍କ ମୋ କଥା ଶୁଭୁନଥିଲା କି?
ମତେ ଯାହା ଲାଗୁଛି ଆପଣ ବୋଧେ ଶୋଇ ପଡିଥିଲେ। ଆଉ ଆପଣ ଯୋଉ ଶୋଇପଡିଥିଲେ ସେଇ ଯୁଗୁରୁ ଆପଣ କିଛି କହୁନଥିଲେ ସେଇ ଯୁଗୁରୁ ମୁଁ ଫ୍ୟାନ୍ ଟା ବନ୍ଦ କରିଦେଇଛି ଏବେ ଆପଣ ଏବେ କୁହନ୍ତୁ।
ନାଇଁ ନାଇଁ ଆପଣ ଗୋଟେ କାମ କରନ୍ତୁ ପଙ୍ଖାଟା ଟିକେ ଲଗାନ୍ତୁ କାହିଁକି ନା ପଙ୍ଖା ପାଇଁ ମୋତେ ଟି ଟିକେ ଆରାମ ମିଳୁଥିଲା ଦିନମାନ ଖଟି ଖଟିକି ମୁଁ ଆସିକି ପଙ୍ଖାରେ ହିଁ ମତେ ଆରାମ ମିଳୁଥିଲା ଆପଣ ଲଗେଇଲେ। ପଙ୍ଖା ଟା ଟିକେ ଲଗେଇ ଦିଅନ୍ତୁ ଆଉ ଶୁଣନ୍ତୁ ତ ଆପଣ ମତେ ଯୋଉ ମୁଲତାନୀ ମାଟି କହିଲେ ଜାଣିଛନ୍ତି ମୁଁ ଆଜି ମାର୍କେଟ ଯାଇଥିଲି। ମୁଲତାନୀ ମାଟିର ଗୋଟେ ପ୍ୟାକେଟ ଆଉ ଗୋଟେ ହଳଦୀର ପ୍ୟାକେଟ ଆଉ ଗୋଟେ ଚାଉଳ ଚୁନାର ପ୍ୟାକେଟ ଆଉ ଗୋଟେ ହଉଛି ସେ ଯେଉଁ ବେସନର ଯେଉଁଟା ମୁହଁ ପାଇଁ ଭଲ ସେଇଟାର ଗୋଟେ ପ୍ୟାକେଟଟା ଆଣିଛି। ତାକୁ କଣ କରିଛି ନା ଗୋଟେ ଡବାରେ ସବୁ ମିକ୍ସ କରିକି ତାକୁ ରଖ ରଖିଦଛି ଆଉ ତା ଦେହରୁ ଅଧା ଚାମଚ ସବୁଦିନ ନେଇକି ଟିକେ କ୍ଷୀର ପକେଇକି ନହେଲେ ଟିକେ ଅ ଗୋଲାପ ଜଳ ପକେଇକି ତାକୁ ମୁହଁରେ ଲଗଉଛି ଆଉ ବେକାର ଲଗଉଛି ଏମିତି କଲେ ମୋର ଭଲ ହବ ଆପଣ କେବେ କରିଛନ୍ତି?
ନା ମୁଁ ତ କେବେ କରିନି ଆପଣଙ୍କୁ ଯଦି ତାର ଯୋଉ ବ୍ୟବହାରରେ ଭଲ ଅ ରେଜଲ୍ଟ ମିଳୁଛି ତାହେଲେ ମୁଁ ବି କରିବି ଆଉ ଆପଣଙ୍କୁ ଯୋଉ ମୁଲତାନୀ ମାଟିର ଯୋଉ ସାବୁନ କଥା କହିଲେ ସେ ମୁଲ ତାନୀ ମାଟିର ସାବୁନ ଆପଣ ଘରେ ବି ତିଆରି କରିପାରିବେ ଆଉ ସେଇଟା ଆପଣଙ୍କ ହା ହାତ ଗୋଡ ଠାରୁ ମାନେ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଆରମ୍ଭ କରିକି ଆପଣ ଲଗେଇ ପାରିବେ। ଆଉ ଯେତିକି ବି ଆପଣଙ୍କର ସବୁ ଟ୍ୟାନ ହେଇଥିବ ଆପଣଙ୍କର ସବୁ ତ ବାହାରି ଯିବ ଆପଣ ଥରେ ଏଇଟା ଲଗେଇକି ଟ୍ରାଏ କରିବେ।
ହଁ ହଁ ଆପଣ ଯେହେତୁ କହିଲେ ମୁଁ ଆପଣଙ୍କ କଥାକୁ ମାନିକି ଆପଣଙ୍କ କଥାକୁ ରଖିକି କଥାଟା ମାନିକି ମୁଁ କଣ କରିବି ନା ଏମିତି ଥରେ ଚେଷ୍ଟା କରିବି। ଦେଖିବା ମୁଁ ଯେତିକି ଗୋରା ଅଛି ଆଉ ଟିକେ ଗୋରା ଯଦି ହେଇଯିବି। ତାହେଲେ ଭଲ ହବ। ଆଉ ମୁଁ ମାନେ ଏଇ ଯେଉଁ ଖରାରେ ବାହାରେ ବୁଲି ବୁଲିକି ପୁରା କଳାକଡ଼ି ଯାଉଛି ନା। ଆଉ ଆପଣ ଯେଉ କହିଲେ ସାବୁନଟା ଲଗେଇବେ ସାବୁନଟା ନା ଶୁଣନ୍ତୁ ଦେଖନ୍ତୁ ମାନେ ମୁଲତାନ ମାଟିର ଦାମ ଟା ଟିକେ ଯେହେତୁ ଅଧିକ ତ ମୁଁ ସାବୁନ ଲଗେଇଲେ ନା ବହୁତ ପଇସା ମୋର ଖର୍ଚ୍ଚ ହେଇଯିବ। ତ ମୁଁ ସେ ଗୁଣ୍ଡ ହିଁ ଟିକେ ଟିକେ ନେଇକି ଲଗେଇ ଦଉଛି ନା କଣ କହୁଛନ୍ତି?
ନା ନା ଆପଣ ସେ ସାବୁନ ଟାକୁ କରିକି ଯଦି ରଖିଦେବେ ତାହେଲେ ଆପଣଙ୍କର ସେ ସାବୁ ଆପଣ ତ ତାକୁ ପୁରା ଅଧିକ ଅଧିକ କରିକି ଲଗେଇବେନି ନା ଆପଣ ତ ଅଳ୍ପ ଅଳ୍ପ କରିକି ଲଗେଇବେ ଆଉ ସେ କିି ପ୍ୟାକେଟ ରେ ତିନିଶ ଗ୍ରାମ ନା ପାଞ୍ଚଶ ଗ୍ରାମ ରହୁଛି ଆଉ ଆପ ଆପଣ ସେଥିରୁ ଚାରି ଚାମଚଁ ନେବେ ମୋ ଆଉ ଚନ୍ଦନ ପାଉଡର ବି ଚାରି ଚାମଚ ହିଁ ନେବେ। ଆଉ ଯଦି କହିବେ ନହେଲେ ମୁଁ ସେଇଇ ସାବୁନ ଟା ଆପଣଙ୍କୁ ବନେଇକି ବି ଦେଇଦେବି ଅପ୍ ଆପଣ ସେଇଟା ଲଗେଇ ବିି ପାରିବେ।
ହଁ ହଁ ଆପଣ ସେମିତି ହିଁ କରନ୍ତୁ ମୋ ପାଖରେ ଅଛି ଛାଞ୍ଛ ଯେମିତି ହଉଛି ପାନପତ୍ର ଆକାରର ହଉଛି ତାରା ଆକାରର ଆଉ ମଧ୍ୟ ହଉଛି ଏମିତି ଚାରିିକଣି ଆକାରର ଆଉ ଆୟତ କ୍ଷେତ୍ର ଭଳିଆ ଆକାରର ଆପଣ ନେଇଯିବେ ସେଇଟାରେ ସବୁ ଭର୍ତ୍ତି କରିକି ଫ୍ରିଜ ର ହଉଛି ବରଫ ଯୋଉଠି ହଉଛି ସେଇ ଅଞ୍ଚଳରେ ଥୋଇଦବେ ତାପରେ ଯାଇକି ସେଇଟା ମାନେ ପୁରା ଠିକ ଠାକ ହବ ଆପଣ ସେମିତି ମୋର କରିଦିଅନ୍ତୁ ମୋର ଗୋଟେ ସାହାଯ୍ୟ ବି ହେଇଯିବ ହଁ ବୁଝିଲି ତ।
ହଁ ହଁ ନିଶ୍ଚୟ ମୁଁ ନିଜେ କରିଦେବି ଆଉ। ହଉ ଆଉ ଆପଣ ଏବେ ସବୁ ଖାଇ ପିଇ ସାରିଲେଣି?
ହଁ ମୁଁ ଏଇ ଭାବୁଥିଲି ପଖାଳ ଭାତ ଅଣ୍ଡା ସିଝା ଆଉ ଶୁଖୁଆ ଆମର କାଲି ଗାଁରୁ ଆସିଥିଲା। ଭାବୁଥିଲି ଖାଇବି ବୋଲି ଆପଣଙ୍କୁ ଆଇଁଷ ପସନ୍ଦ?
ନା ମତେ ତ ଏଇସବୁ ବସନ୍ଦ ନୁହେଁ। କାରଣ ମୁଁ ଛୋଟ ବେଳୁ ଆଇଷ ଖାଇନି କାରଣ ଆମର ଦୀକ୍ଷା ନେଇଛୁ। ହଁ ମୁଁ ଏବେ ରଖୁଚି ଆଉ କେବେ କଥା ହବା।
ହଉ ତାହେଲେ ଆପଣ ରଖନ୍ତୁ। ମୁଁ ବି ଯାଉଛି ଶୋଇପଡିବି ଟିକେ ମତେ ତ ନିଦ ଲାଗୁଥିଲା ଆପଣ ତ ଜାଣିଚନ୍ତି। ଆପଣଙ୍କ ଆପଣଙ୍କ ବାପା ଡାକୁଚନ୍ତି ଆପଣ ତଳକୁ ଯାଇପାରନ୍ତି।